ଶୁଭ ସନ୍ଧ୍ୟା, କଣ କରୁଛ?
କିଛି ନାହିଁ ଏବେ ଖାଇକି ହିଁ ବସିଥିଲି ତମେ?
ହଁ ମୁ ତ ଖାଇସାରିଲଣି?
ହଁ ଅଁ
କଣ ଖାଇଲ?
ଆରେ ଆଜି ପତା ଆଉ ଆମ୍ବ ଆଉ କୁନ୍ଦୁରି ଆଳୁ ଭଜା।
ହଁ ହେଲା ଆଉ ଶାନ୍ତି ଖେଳ ଭାତ ନା ପଖାଳ।
ନାଇଁ ନାଇଁ ରୁଟି ହେଇଥିଲା ପରା ରୁଟି ପତା।
ଓହୋ ରୁଟି ପଟା ଅଛ ମତଲ ହେଲା ମୁଁ ପଖାଳ ପଖାଳ। ହଁ ମୁଁ ପଖାଳ ଖାଇଛି ମତେ ପଖାଳ ବହୁତ ଭଲ ଲାଗେ ତ। ପଖାଳକୁ ପାମ୍ପଡ଼ ମିକ୍ସ ଆଉ ଭଜା। ପଖାଳକୁ ତ ଆଳୁ ଭଜ ବହୁତ ଭଲ ତାର ଯୋଡିଟା ଆଉ।
ହଁ ସେଇଟା ତ ସତ କଥା ତାପରେ ତମର ସେଇଆଟା ବି ବେଶୀ। ସେ ଗରମ ହଉନଥିବ କି ଆଉ ତମେ ପୁରା ହାଲିଆ ହେଇକି ଏବେ ଆସିଛ। ତ ସେଥିପାଇଁ ପଖାଳ ଖାଇକି ଆଗା ଶୋଇପଡିବ ବଢିଆ ଶାନ୍ତିରେ ନିଦ ଆସିବ।
ହଁ ପଖାଳ ଖାଇଲେ ପେଟ ବି ପେଟ ବି ଫୁଲ୍। ଆଉ ମନ ବି ଶାନ୍ତି ବହୁତ ଭଲ ନିଦ ବି ଆସେ ଆଉ ତମେ ବି ତ ଜାଣିଥିବ ଓଡ଼ିଶାବାସୀଙ୍କର ପଖାଳ ପ୍ରିୟ। ଯେତେ ଖାଇବା ଦେଲେ ବି ପଖାଳ ଗଟେ କଂସା ଅଛି ମାନେ ଯାହା ହେଲେ ବି ଶାନ୍ତି।
ହଁ ରେ ମତେ ପଖାଳ କଥା କହିଦେଲେ ନା ମତେ ଖାଲି ଏଇଟା ମୋ ମୁଣ୍ଡକୁ ଆସେ କିି ଦହି ପଖାଳ ତା ସହିତ ଟିକେ ଆଳୁ ଭଜା। ଫୁଣି ଟିକେ ମାଛ ଭଜା। ଆଉ ଯଦି ଟମାଟୋ ଚକଟା କୁ ଟମାଟୋ କୁ ଭେଣ୍ଡି ପୋଡିିକି ଚ କରୁନାହାନ୍ତି ଟମାଟ ଚକୁଟା ଆଉ ତାପରେ ଟିକେ ଶାଗ କୋଶଳା ଶାଗ ଆହା କି ସ୍ଵାଦ। ମୋତେ ଏବେ ଫୁଣି ଆଉଥରେ ଭୋକ ଲାଗିଲାଣି।
ହଁ ସେଇ ପଖାଳ ସେ ବା ସେଇ ଶବଦ ମାନେ ସେଇଟା ହିଁ ଏମିତି ଶବ୍ଦ ସେଇଟା ସମସ୍ତେ କିଏ ବି କହିଲା ମାତ୍ରେ ହିଁ ଖାଇବାକୁ ଇଚ୍ଛା ହୁଏ ତୁମେ ଯେତେ ବିି ଖାଇଥାଅ ପଖାଳ ମାନେ ସମସ୍ତଙ୍କର ପ୍ରିୟ ଆଉ ଗୋଟେ କଥା ଜାଣିଚ ପଖାଳ ଆମେ ବାହାରେ ଖାଇଲେ ସେମାନେ ଜାଣିପାରନ୍ତି ତିନି ସେମାନେ ଭାବନ୍ତି ତମେ କଣ ପା ଭାତରେ ପାଣି ଢାଳିକି ଖାଉଚ ଅ ତାପରେ ସେମାନେ ଯେତେବେଳେ ଆମେ ସେମାନଙ୍କୁ କହୁନା ନା ଏଇଟା ଏମତି ସେମିତି ଆଉ ଏଇଟା ଖାଇଲେ ବହୁତ ଭଲ ଲାଗେ ଆଉ ରାତିରେ ଖାଇବା ରଖିଥିଲେ ଆହୁରି ଭଲ ଲାଗେ ତ ସେମାନେ ବି ଥରେ ଥରେ କେବେ ଏମିତି କରିକି ସେମାନେ ବି କୁହନ୍ତି କି ହଁ ଶତରେ ବହୁତ ଲ ଓଡିଶାରେ ନୁହେ ଏବ ଓଡିଶା ବାହାରେ ବି ସେମିତି ଖାଇଲେଣି ଏବେ ଖରା ଦିନ ପାଇଁ ନା ପଖାଳ ଗୋଟେ ବହୁତ ଭଲ। ଯେମିତି କିଛି ସବୁଠୁ ଭଲ ଔଷଧ ଗୁଣ ଯେମିତି ତା ପାଖରେ ଅଛି ପଖାଳ ପାଖରେ ସେମିତି ଖରା ଦିନରେ ପଖାଳ କେବଳ ଓଡିଶା ବାସୀ ନୁହଁ ଏବେ ବାହାରେ ବି ଖାଇଲେଣି ବହୁତ ଲୋକ ମୁଁ ବହୁତ ଲୋକ ଲୋକଙ୍କୁ ଦେଖିଲିଣି।
ହଁ। ତା ଛଡା ସେମାନେ ପଖାଳର ବିଭିନ୍ନ ବିଭିନ୍ନ ଅଲଗା ତାଙ୍କର ହିସାବରେ ଅଲଗା ଅଲଗା ନାଁ ବି ଦେଇଚନ୍ତି ବଙ୍ଗାଳୀ ମାନଙ୍କର ଗୋଟେ ଅଲଗା ନା ବଙ୍ଗାଳି ରେ ବାହାରେ ଯିଏ ଯୋଉମାନେ ଖାଉଚନ୍ତି ସେଇଠିର ଗୋଟେ ଅଲଗା ନା। ଆଉ ତାପରେ ତମେ ଯେମିତି କହିଲ କି ବାହାରେ ଶୁଣିଲେ ପୁରା ଆଗ ତାଟକା ହୁଅନ୍ତି କଣ ଭାତରେ ପାଣି ମିଶେଇ ଖାଅ ଏମିତି ଗୋଟେ ମଝିରେ ଗୋଟେ ମୁଁ ଓଡିଶା ବାହାର ଜଣଙ୍କ ସହିତ କଥା ହେଇଥିଲି ତାଙ୍କେ ମତେ କହିଥିଲେ କି ତାଙ୍କେ ଯେ ସେତେବେଳେ ଜାଣିଲେ ମୁଁ ଓଡିଶାର ତାଙ୍କେ ମତେ ଖାଲି ପ୍ରଥମେ ଏଇଟା କହିଲେ ହଁ ତମର ସେଇ ଜୋ ପ ପଖାଳ ନା ତମର ସେଇଠି ପଖାଳ ଖାଆନ୍ତି ନା ମତେ ବହୁତ ପସନ୍ଦ ଲାଗେ ତମର ସେଇଠି ପଖାଳ ମୁଁ ଯେତେ ବେଳେ ଓଡିଶାରେ ଥିଲି ନା ମୁଁ ତମର ସେଠି ପଖାଳ ଖାଉଥିଲି ମତେ ବହୁତ ପସନ୍ଦ ଲାଗେ ବୋଲି ଏମିତି କହିଲେ।
ହଁ ସେ ଏବେ ସମସ୍ତେ ଜାଣିଲେଣି ପଖାଳ କୁ ଆମେ ଯେତେବେଳେ ବାହାରେ ଆମେ କଣ ବାହାରେ ଆସିଲେ ବି ଆମର କିଛି ନା ଆମେ ଆମ ଖାଇବାକୁ ଯୋଉଠି ରହିଲେ ବି ଆମେ ଆମ ଖାଇବା ପସନ୍ଦ କରିବା ନା ତ ଆମେ ବାହାରେ ରହିଲେ ବି ସେଇ ଖାଇବା ତ ଆମଠୁ ଦେଖ ଦେଖି ଦେଖି ଅଲଗା ରାଜ୍ୟର ବି ଲୋକ ସେ ଖାଇବା ବି ଶିଖିଲେଣି ଆଉ ସଥରେ ସେଥିରେ କେବଳ ଏମିତି ନୁହୁ କେବଳ ସ୍ଵାଦିଷ୍ଟ ଅଛି ସେଇଟା ଆମ ସ୍ୱାସ୍ଥ୍ୟ ପାଇଁ ବି ବହୁତ ଭଲ। ଖାସ କରିକି ଖରାଦିନ ପାଇଁ ତ ଖରାଦିନ କୁଆଡେ ଟିକେ କୁଆଡେ ଯାଇଥିବ ତମେ ଆସିବ କିଛି ବି ତମେ ଥଣ୍ଡା ବଦଳରେ ଟିକେ ଥଣ୍ଡାତୋରାଣି କାଢିକି ପିଇବ ଆମେ ଯୋଉ ପିଉଚେ କିଛି ବି ସେଇ ଥଣ୍ଡା ହଉ କିଛି ମାଜ ଅଛି ଫ୍ରୁଟି ଅଛି ସେଇ ସେଇଗୁଡାକ ନା ପିଇକି କି ଫ୍ରିଜ୍ ପାଣି ବ୍ୟବହାର ନ କରିକି ଆମେ କୁଆଡ଼ୁ ଯାଉଚେ ନା ଆସିକି ଆ ଥଣ୍ଡା ପଖାଳ ତୋରାଣୀ ଥିବ ସେଇ ତୋରାଣୀ ପିଇବନା ନା ସେଇଠି ବହୁତ ଶାନ୍ତି ଲାଗିବ। ଆମେ କଣ କୁଆଡ଼େ ଖରାପ ଆସିକି ଥଣ୍ଡା ପିଇଲେ ସେଇଟା ବି ଦେହର ଠିକ୍ ସେ ଯାଏନି କିଛି ହେଇକି ଥଣ୍ଡା ଅଧିକ ହେଇଯାଇକି ପୁଣି ଦେହ ଖରାପ ହେଇଯାଏ। ତ ସେଇଟା ସବୁଠୁ ଔଷଧ ଗୁଣ ଅଛି ପଖାଳରେ ମନ ଶାନ୍ତି ଆତ୍ମା ଶାନ୍ତ। ନ୍ତୀ ଆଉ ନିଦ ବି ପୁରା ବହୁତ ଭଲରେ ଆରାମସେ ନିଦ ଆସିବ କିଏ କୋଉଠି ଥ କିକି ଆସିଥିବ ପଖାଳ ଖାଇଦେବ ବହୁତ ଆରାମ ସେ ଶୋଇବ। ମୁଁ ତ ପଖାଳ ଖାଇଲା ମାନେ ଢୁଳେଇବେ।
ହଁ ସେଇଟା ତ ମୁଁ ବି ହୁଏ ମୁଁ ବି ବହୁତ ମୁଁ ପଖାଳ ଖ ଖାଇବି ନା ମୁଁ ଦିନେ କଣ ହେଇଛି ଜାଣିଛ ନା ଆଉ ସବୁ ଘରର ସବୁ ମୁଁ ସେଦିନ ଘରର ସବୁ କାମ ସାମ ସାରିଦେଲି। ଘର ଧୁଆ ଲୁଗା ସଫା ଯାହାବି କିଛି ଥିଲା। ସବୁ ସାରିଦେଲି ତାପରେ ଘରେ ପଖାଳ ହେଇଥିଲା କଣ କଲି ଭ ତି କରିକିନା ଦହି ପକେଇଦେଲି ସେଥିରେ ଲଙ୍କା ଗୋଟେ ଚକୁଡି ଦେଲି ତାପରେ ପିଆଜ ଟିକେ ପକେଇଦେଲି ତାପରେ ମାଛ ପଖାଳ ସହିତ ତ ଶ ସବୁଠୁ ଭଲ ମାଛ ଭଜା ହିଁ ଲାଗେ ତ ମାଛ ଭଜା ଆଉ ଟିକେ ମିକ୍ସଚର ଟିକେ ଦେଇକିନା ଖାଇଦେଲି ଏତେ ବଢିଆ ନିଦ ଲାଗିଲା ଯେ ଲାଗିଲା ତାପରେ ମୁଁ ଛଅଟାରେ ଯାଇକି ଉଠିଛି।
ହିଁ ହିଁ ହିଁ।
ଏତେ ସମୟ ମୁଁ ଯାଇକିନା ଶୋଇଥିଲି।
ହଁ ସେମିତି ହିଁ ହୁଏ ମୁଁ ବି କେତେବେଳେ ଥକିକି ଆସିଥିବି କଣ କରୁଥିବି ଯଦି ମୁଁ ପଖାଳ ଖାଇ ଦେଇଛି ମୁଁ ପଖାଳ ଖାଇଦେଲା ପରେ ମୋତେ ଏମିତି ନିଦ ଆସେ ଯେ ମୁଁ ଜାଣିକି ମୁଁ ସେ ନିଦକୁ ଆଉ ଖରାପ କରିବାକୁ ଚାହେଁନି ଫୋନ ଫୋନ ବି ସାଇଲେଣ୍ଟ କରିକି ପୁରା ମାନେ ମତେ କିଏ ନ ସୋ ଉଠେଇବା ଯାଏ ମୁଁ ଶୋଇଥିବି। ବହୁତ ଶାନ୍ତି ପୁରା ଆରାମ ନିଦ ବି ମନରେ କେତେ କିଛି କେତେ ଅସୁବିଧା ଥାଉ କିଛି ଟେନସନ ଥାଉ କେ ତେ ଏମିତିରେ ମଣିଷ ଜୀବନ ମାନେ ତ ବହୁତ ପ୍ରକାର କେତେ କଥା ଥାଏ କେତେ ଅସୁବିଧା ଥାଏ ସେଗୁଡାକ କଣ ମନକୁ ଆସିଲେ ଆମେ ଶୋଇପାରୁନୁ କି କିଛି ନାହିଁ କିନ୍ତୁ ପଖାଳ ଗୋଟେ ଏମତି ଜିନିଷ ସେ ସବୁ ଖାଇଲେ ସେ ସବୁ ଭୁଲେଇ ଦବ ବାସ୍ ଶାନ୍ତି ନିଦ ଆଣିଦବ ସେଇଟା ପାଇଁ ମତେ ପଖାଳ ବହୁତ ଭଲ ଲାଗେ।
ହଁ ଖାସ କରିକି ଆଗ କାଳର ଲୋକ ପଖାଳ ଏଥିପାଇଁ ଖାଉଥିଲେ କି ଏଇ ଖରା ଦିନ ଟା ବହୁତ ଗରମ ହୁଏ କି ତ ଆମେ ଯାହାବି ଖାଦ୍ୟ ଖାଉ ସେଟା ଆମକୁ ଜୀର୍ଣ ହବାରେ ବହୁତ କଷ୍ଟ ହୁଏ ତ ଯଦି ଆମେ ଗୋଟେ କା ଭାତକୁ ପାଣି ଟିକେ ଲେମ୍ବୁ ଟିକେ ପ କେଇକି ଯଦି ଆମେ ଗୋଟେ ଦିନ ତାକୁ ରଖିଦବା ତା ପରଦିନ ଯଦି ଖାଇବା ବଲେ ସେଟା ବହୁତ ନରମ ହେଇଯାଇଥାଏ ସେ ଭାତ ଆଉ ସେଇଟା ଖାଇବାରେ ମାନେ ବହୁତ ଥଣ୍ଡା ବି ଲାଗେ। ପେଟ ପୁରା ହାଲକା ଲାଗେ ଆଉ ଜୀର୍ଣ୍ଣ ବି ସହଜରେ ହେଇଯାଏ। ତ ସେଥିପାଇଁ ଆଗ କାଳ ଲୋକରେ ଏଇଟା ଆରମ୍ଭ କରିବା ଷ୍ଟା ଆରମ୍ଭ କରିଦେଲେ କି କିଛି ଭାତ ଟାକୁ ଗୋଟେ ଦିନ ରଖି ଦେଇକି ତା ପରଦିନ ଖାୟନ୍ତି ଯୋଉ ଯାହା ଦ୍ଵାରା ଜୀର୍ଣ୍ଣ ବହୁତ ଭଲରେ ହୁଏ ବୋଲି। ସେଇଟା ଗୋଟେ ବହୁତ ଭଲ ଜିନିଷ ତାହେଲେ ଦେହ ପାଇଁ
ହଁ ହଁ ସେ ସେମାନେ ଆଗ ଆମ ଆଗ ଯେଉଁମାନେ ବି ଥିଲେ ସେଇମାନେ ରଖିଥିଲେ ସେଇଟା ଏବେ ବି ଏମିତି ନୁହଁ କି ମାନେ ଯୋଉ ଆସୁଛନ୍ତି ଯୁବପିଢି କି ଆମ ଆମ ଇଏରେ ସେମତି ନୁହେଁ କି ସେମାନେ ତାଙ୍କର ଚାଲ ଚାଳି ଚଳନି ଯେତେ ଆଧୁନିକ ହେଲେ ବି ଓଡ଼ିଶାରେ ସେ ଜନ୍ମ ହେଇଛି ମାନେ ପଖାଳଟା ନିହାତି ସମସ୍ତ ସ୍ତଙ୍କୁ ପସନ୍ଦ ଥାଏ। ଏମିତି କୋଉ ଗୋଟେ ମଣିଷ ତମେ ଦେଖିପାରିବନି କି ନା ସେ କହିବ କି ଓଡିଶାରେ ଥିବ କିନ୍ତୁ କହିବ କି ନା ମତେ ପଖାଳ ଭଲ ଲାଗେନି। ସବୁ ମଣିଷକୁ ପଖାଳ ବହୁତ ଭଲ ଲାଗେ ଆଉ କାସ୍ କରିକି ସେଇ ସବୁ କିଛିକୁ ନେଇକି ମ୍ ଆମ ରାଜ୍ୟ ତା ପାଇଁ ହିଁ କିଛି ଇଏ କରିକି ଗୋଟେ ପଖାଳ ଦିବସ ବୋଲି ବି ରଖିଲା। ଆଉ ସେଇ ଦିବସ ମାନେ ତ ଆମର ତ ଏମିତିରେ ଡେଲି ସବୁଦିନ ପଖାଳ ଦିବସ ହେଇଥାଉଛି କିନ୍ତୁ ସେଇ ପଖ ପାଖଳ ଦିବସ ଯେଉଁ ଆସେ ସେଇଟା ଆହୁରି ଟିକେ କିଛି ଅଲଗା ଥାଏ ବହୁତ କିଛି କରିକି ସମସ୍ତେ ପରିବାର ବସିକି ନାଇଁ ଆଜି ପଖାଳ ଦିବସ ଆଜି ପଖାଳ ଆମେ ସମସ୍ତେ ସବୁଦିନ ଖାଉଥିବା ଠିକ ଅଛି। କିନ୍ତୁ ତାର ଗୋଟେ ସେଇଟା ଗୋଟେ ଦିଆଗଲା କି ନାଇଁ ସେଇ ଦିନକୁ ଆମେ ପାଳନ କରିବା ପଖାଳ ଦିିବସ ଲେ। ସେଇଦିନ ସବୁ ପରିବାର ଲୋକ ବସିକି ବହୁତ କିଛି ପ୍ରକାର ସବୁ ହେଇଥିବ ମାଛ ଭଜା ଆଉ ମାଛ ଭଜାଉ ବଡ଼ିଚୁରା ଶାଗ ଭଜା ଆଳୁ ଭଜା ଏଇଟା ପଖାଳ ସହିତ ବହୁତ ଭଲ ଲାଗେ। ପଖାଳ ଥିବ ସେଇଗୁଡାକ ସବୁ ଥିବ ଓହୋ ବହୁତ ସାନ୍ତି ଖାଇବା ତା ସହିତ ପରିବାର ଖାଇଦେଇକି ପେଟ ଶାନ୍ତିରେ ଶୋଇ ପଡିବ। କେତେ ବହୁତ ଭଲ ଲାଗେ ହଁ।
ହଁ ଖାସ କରିକି ତମେ ଯେମିତି କହିଲ ଆଉ ପଖାଳ ଦିବସ ବୋଲି ହଁ ସେଥିରୁ ସବୁ ଓଡିଶା ବାସି ନା ଯେତେ ବି ଥାନ୍ତି ସମସ୍ତେ କୁହନ୍ତି ହଁ ଆଜି ପରା ତ ପଖାଳ ଦିବସ ଆଜି କିିଏ ଆଉ କିଛି ଖାଇବାନି ଘରେ ବସିକି ପଖାଳ ବନିବ ପଖାଳ ଖାଇବା ବହୁତ ଭଲ ଲାଗିବ ସେଥିରେ ବହୁତ ଖୁସି ଲାଗେ କି ଆମର ଓଡିଶା ସର ସବୁ ଲୋକ କୁ ସେଟା ପଖାଳ ଦିବସ ବୋଲି କହି ପଖାଳ ପାଳନ କରନ୍ତି। ପଖା ଦିବସକୁୁ ପାଳନ କରନ୍ତି। ଆଉ ସେଦିନ ବହୁତ ବିଭିନ୍ନ ପ୍ରକାର ପଖାଳ ସହିତ ଯୋଉଟା ଭଲ ଲାଗେ ସେଇଟା ବନେଇ
ହଁ ହଁ ସେ ଠିକ ସେଇ
ଯୋଉଟା କହିଲ ତମେ ଆଉ ତାପରେ ଆଳୁ ଭଜା ତାରେ ଆଚାର ବି ବହୁତ ଭଲ ଲାଗେ। ପଖାଳ ସହିତ ଆଉ ସାମାନ ମିକ୍ସଚର ତାକୁ ବି ବହୁତ ଭଲ ଲାଗେ ଘରେ କିଛି ବି ନ ଥିବହେଲେ ପଖାଳ ସହିତ ଟିକେ ଲେମ୍ବୁ ଟିକେ ଚିପୁଡି ଦବ ଆଉ ତା ସହିତ ଟିକେ ଘରେ ଯଦି ମିଶଚର୍ ଟିକେ ଥିବ ବଲେ ମିଶ ଟିକେ ଖାଇଦବ କି ଆଚାର ଟିକେ ଖାଇଦବନି ପିଆଜ ମଡ଼େଇକି ହେଲେ ବି ତମେ ପଖାଳ ଟାକୁ ଆରାମସେ ଖାଇଦେଇ ପାରିବ ନାଇଁ।
ହୁଁ ହୁଁ ହଁ ସେଇ ପଖାଳ କିଛି ଥାଉ ନଥାଉ କିଛି ବି ଲୁଣ ତୁମକୁ ଲୁଣ କଞ୍ଚାଲଙ୍କା ହେଲେ ବି ତମେ ଖାଇପାରିବ ସେଇଟା ଯଦି ଖଟା ଥିବ ପଖାଳ ବହୁତ ବହୁତ ସ୍ଵାଦିଷ୍ଟ ଥାଏ ଖାଇଦେବ ଆଉ ପଖାଳ ଦିବସ ମାନେ ତ ସମସ୍ତେ ଆପଙ୍କ ମନରେ ଥାଇକି ଫୁଲ ପେଟ ଖାଇଦେବା ଶୋଇ ପଡିବା କିଛି ପାଳିଆ ନ ପାଳିଆ କି କିଛି କଥା ପଡୁନି ପଖାଳ ଫାଷ୍ଟ ପେଟ ଖାଇକି ଶୋଇପଡିଆ ସେମିତି ଆଉ ଏଥର ବି ମୋର ବହୁତ ଭଲରେ ପଖାଳ ଦିବସ ଯାଇଥିଲା ହଁ। ତମେ ବି ଏଥର ବହୁତ ଭଲରେ ବୋଧେ ପାଳିଥିବ ପଖାଳ ଦିବସ ତମକୁ ବି ତ ପସନ୍ଦ ନା।
ହଁ ସେଦିନ ଯୋ ଦିନ ପଖାଳ ଦିବସ ଥିଲା ସେ ଦି ପଖାଳ ଦିବସ ବୋଲି ସବୁ ତାପରେ ମମି ଘର ପଖାଳ ବି ଆଜି ତ କଣ ଘରେ ପଖାଳ ହେଇଛି। ତ ମମି କହନ୍ତି କି ଆଜି ତ କଣ ଜାଣିନୁ ଆଜି ପରା ପଖାଳ ଦିବସ ତାପରେ ସେଦିନ ପଖାଳରେ ବହୁତ କିଛି ବନା ହେଇଥିଲା ବହୁତ ବଢିଆ ଲାଗିଲା। ଖାଇବାକୁ ମୁଁ ତ ସେଇଟା ଖାଇକି
ଆଉ ଦେଖୁନ ଏବେ ମୁଁ ଖାଇଥିଲି ତମସ୍ତଙ୍କ କଥା କି ମତେ ପୁଣି ପଖାଳ କଥା ମନେ ପଳିବ ମୋତେ ପୁଣି ଖାଇକୁ ଇଚ୍ଛା ଅ ତମ ସହିତ କଥା ହେଇକି ବହୁତ ଖୁସି ଲାଗିଲା କି ତମକୁ ବି ପଖାଳ ବହୁତ ଭଲ ଲାଗେ ମୋ ଭଳିଆ ଗୋଟେ ସାଙ୍ଗ ମିଳିଗଲା ବୋଲି ଓଡିଶାରେ ତ ସମସ୍ତଙ୍କୁ ଭଲ ଲାଗେ ମତେ ଭଲ ଲାଗେ ଦେଖ ମତେ ସେତିକି ତମକୁ ବି ସେତିକି ଭଲ ଲାଗିଲନି ବହୁତ ଭଲ ଲାଗିଲା ତମ କଥା ଶୁଣିକି ଅ ହଉ ରଖୁଛି ଆ ଧନ୍ୟବାଦ। ଅ ହଉ ହୁଁ।